ହଁ ଭାଇ କହ। ଏ ବସିଚି ଆଉ। ଉଁ, ଉଁ, ନା ନା ବା ଯାଇନି ଆଜି ଛୁଟି ଅଛି, ନା ବାବା ମୋର
ଶନିବାର ମୁଁ ଆଉ ନା ମେସେଜ୍ ଛଡାହେଇନି ଛୁଟି ନା କ ଆଉ
ହୁଁ,
ଆଉ ତୋମ ଆଡେ ହଉଚିନା ଶୀତଳ ଷଷ୍ଠୀ ହଉଚି ନା?
କୋଉଟା?
ବୋଧି ବାହାଘର
ଓହୋ ନା କାଇଁ ଇଆଡେ ହେଇନାହିଁତ।
ଆଉ ଆମ ଏଠି ଚନ୍ଦନେଶ୍ଵର ରେ ହୋଉଚି। ଆସୁନୁ ବୁଲିବାକୁ ଯିବା, ଆସୁନୁ ବୁଲିବାକୁ ଯିବା। ଶିବ ପାର୍ବତୀ ବାହାଘର ହଉଚି।
କଣ ବଡ ପ୍ରୋଗ୍ରାମ ହଉଚି ଆ-
ପ୍ରୋଗ୍ରାମ ହଉଚି ଆଉ ।
ଓ ହୋ।
ରଜରେ କୁଆଡେ ଯାଇଥିଲୁ ବୁଲିବାକୁ? ଆ ହଁ ଚନ୍ଦନେଶ୍ଵର ଦୁଆଟେ ଦଇି ଜଣ ଯାଇକି ଆଇଲନି କି? ଯୌଦିନ ଆଇଲି ଗଡ଼ ମଧବୁରୁ-
ହଁ ହଁ।
ଲେଖା ଦେଇଥିବ ଦିଟା ଷେଣ୍ଢ ଆଗରେ
ହଁ।
ସେଇଠୀ ହଉଚି।
ହୁଁ। ହଁ ଦେଖିବା ଆଉ ଦେଖବା, ନା ମ କୁଆଡେ କେତେବେଳେ କରିନି। କୁଆଡ ଯାଇନି। କେବଳ ଲାଷ୍ଟ ଦିନ ଯାହା ଯାଇଥିଲି ପୁରୀ। ଆଉ ତ ଯାଇନି କୁଆ। ହଁ। ପୁରୀ ଯାଇନ ନାଁ ଯେ ତଣକାନି ମଝି ଦିନ ଗଲି ମଝି ରଜ ଦିନ ଯାଇଥିଲି ମାମୁଁ ଘରକୁ। ମାମୁଁ ଘରୁ ଯାଇଥିଲି ଗାଡିଟାରେ ଯାଇଥିଲୁ ପୁରୀ। ଯାଇକି ଦିନେ ଦି ଦିନ ଆଜ୍ଞା ବୁ ରହିଲ ନ ଲାଷ୍ଟ ରଜ ଦିନ ଗଲୁ ରାତିରେ ହେଲା। ଲାଶ୍ ସଜ ଦିନ ରାତିରେ ଗଲୁ। ଯାଇକି ଏଠି ସେଠି ବୁଲାବୁଲି କରି ତାପରଦିନ ଆଇଲୁ ରାତିକି ଆଉ।
ଅ ହୋ।
ରହି ପଳେଇଲ୍ ବସ ରେ ଗୋଟେ ଅସୁବିଧା ହଉନି ନା। ଏଇକି ବସ ସେଠୁ ବସରୁ ଓଲ୍ହେଇକି ଯା। ଅଟୋରେ ଯା
ଏକାଥରକେ ଗାଡି ଏ ଗାଡ଼ି ନେଇ ପଳେଇଲା ଆଉ।
ଏକାଥରକେ ଗୋଟେ ଗାଡିଟେ ରିଜର୍ଭ କରିକି ପଳେଇଲୁ ଆଉ। ଆଉ ତୁ କୁଆଡେ ଯାଇଥିଲୁ?
ମୁଁ ଯାଇନଥିଲି। ସେକେଣ୍ଡ ରଜ ଦିନ ଯାଇଥିଲି। ସେକେଣ୍ଡ ରଜ ଦିନ ଯାଇ ଏଠିକି ମର୍ତକି କୁଣ୍ଡ। ନାଇଁ ଆମ ଆଦମପୁରୁ ତାପରେ ଥାର୍ଡ଼ ରଜ ଦିନ ଆଇଥିଲି ଏଠିକି। ବ୍ୟାସୋ ସରବର।
ବ୍ୟାସୋ ସରବର ଯାଜପୁର ରୋଡ।
ହଁ ହଁ।
ଓହୋ। ଆଉ ଦେଖିିବା ଯିବା ଯୋଉ ଏଠି କୋଉଠି କହନି ଥରେ ଯିବା ଏଠିକି ଆମ ଏପଟେ ମ ମଙ୍ଗଳପୁର ପଟେ ଆରଡି।
ହଁ ହଁ ଆରଡ଼ି। ହଁ ହଁ ଅଲେଡି ଜାଣିଛି।
ସେଇଠିକି ଯିବାଥରେ ଦେଖିବା ମୋ ଗାଡି ଟା ଆସୁ ହେଲା। ଗୋଟେ ଇଏଟେ ବୁକିଂ କରି ଯେ କଣ କହନି। ଯଉ ଇଲେକ୍ଟ୍ରି ଇଲେକ୍ଟ୍ରି ଆଣିବ।
ହଁ ଉଲେକ୍ଟ୍ରି ଇଁ ଇଁ
ସ୍କୁଟି ସ୍କୁଟି ସେଇରା ଗୁଟେକୁ ଗୋଟେ କିଂ କରିଛି ଆସୁ। ଯିବା ପହଲା। ତୁ ମୁଁ ଯିବା। ବୁଲିକି ଆସିଆ ଆଉ। ସେଟା ହଁ ହେଇ ଗଲାଣି ବହୁତ ଦିନ ହେଲା କୋଡିଏ ପଚିସି ଦିନ ହେଇଗଲାଣି ବୁକିଂ ହେଲା। ଇଏ ଆଉ ପାଞ୍ଚ ଦିନ ଭିତରେ। ପାଞ୍ଚ ଦିନ ଭିତରେ ପଳାଆସିବ? ଯିବା ବୁଲିବାକୁ। ଆଉ ଏଠି ଏଟେ ଯୋ ମହାବିନାୟକ ଅଛି ଚଣ୍ଡୀକଲ ପଟେ ଜାଣିଚୁ?
ହଁ ହଁ ହଁ ଚଣ୍ଡିକଲ ମାହା ବିନାୟକ।
ରଜରେ ଯାଇଥିଲୁ ଫାଷ୍ଟ ଗୋଟେ ଦିନ ଯାଇଥିଲୁ ବସ ରେ ଯାଇଥିଲୁ ବା ବାଚୁ ଯୋଉ ଗରମ।
ଆଉ ବସରେ ବସରେ ଯିଵୁ ଆଉ।
ନ ଫସିଗଲା ଭଳିଆ ବା ଫସିଗନୁ ଜାଣିକି। ଗରମ ମାନେ ଭାଇ କହିବି ମନର କଥା ନାଇଁ ତମେ ଖାଲି ସେ ଗେଟ୍ ଭିତରେ ଅଳ୍ପ ବାଟ ଯାଇଚି। ମନ୍ଦିର ଭିତରୁ ଯାଇ ହେଲାନାଇ ଯଉ ଗରମ ।
ହ।
ହବା ଜମା ମନ୍ଦିର ଭିତରେ ଯାଇ ହେଲାନାଇ ପଳେଇଆଲି। ହଁ ଯିବୁ ଗୋଟେ ଭଲ ହବ। ହଁ ଯା ଯୋଉ ଗରମରେ
ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା?
ହୁଁ ଭଲ। ଆଉ ତୁ କୁଆଡ ଯାଇଥିଲୁ କହିଲ କଣ ଘରକୁ ଯିବି ବୋଲି
ନା ମୁ ଯାଇଥିଲି ଆମ ପୁଅକୁ ଆଣିବାକୁ କୋଚିଙ୍ଗ ରୁ। କୋଚିଂ ରୁ ମୁଁ ଆସୁଥିଲି ଏ ମଧୁବନେ।
କଉ କ୍ଲାସ?
ତାର ଏଇନା ହେଲା ତୃତୀୟ।
ଓହୋ।
କୋଚିଂ ଯାଇଥିଲା ତ ଯାଇକି ନେଇକି ଆଇଲି, ଏ ନା ସ୍କୁଲ ଯିବ ଆଉ।
ଉଁ ହଁ ସ୍କୁଲ ଖୋଲିଲାଣି ବା। ଆ ତୁ ଯଉ କଣ ପକେଇଥିଲା ତାପରେ ପଢିବା ପାଇଁ କଣ ତୋର ଆସିଲା ନା କଣ ସବୁ।
ନା ମୁଁ ବୁକିଂ କରିଦେଇଚି ବା ଏଠି ବିଟେକ। ଯଉ ଏଠି ଜିଶ ରେ, ହଁ ହୁଁ ହୁଁ।
ସେଟି କେତେ କଇଲେ ସୁକଣ?
ସେଏ କହିଲେ ଦି ଲକ୍ଷ ଟଙ୍କା ନେବେ ଆଉ। ଦି ଲକ୍ଷ ଟଙ୍କା ନେବେ। ତା ସ- ତିରିଶ ହଜାର ଟଙ୍କା ସ୍କଲାରସିପ୍ ଆସିବ ଆଉ। ଲକ୍ଷେ ତିରିଶ କୋଡିଏ ହଜାର ଟଙ୍କା ଲକ୍ଷେ କୋଡିଏ ହଜାର ଟଙ୍କା ନେବେ ବର୍ଷକୁ ଆଉ।
ଓହୋ, ମାନେ ଟୋଟାଲି ବର୍ଷକୁ ସବୁ ଖାଇବା ପିଇବା ରହିବା ପଢେଇଆ ସବୁ। ଆଉ ଯାଏ ବହି ପତ ପତ୍ର ସବୁ ତ କିଣିବୁ ଆଉ।
ହଲୋ।
ବଇ ପତ୍ର ଯ ସେ ସବୁ ସେଇ ଦେବେ।
ଓ ହୋ। ଆଉ।
ଯିମି ଜୁଲାଇ ବାଇଶି ଆଡକୁ ଯିମି ଆଉ।
ହୁଁଁ ହୁଁ। ଆଉ ତୋର ଯଉ ଏକ୍ସଟ୍ରା ଖର୍ଚ ଯାହା ଲାଗିବ ସବୁ ଆଉ
ହଁ।
ସେ ଖାଇବା ପିଇବା ଦେବେ ଯଉ କଣ କହିଛନ୍ତି ସବୁ।
ସେଏ କଛନ୍ତି ପାଞ୍ଚ ଦିନରେ ଆଇଁଷ ଦେବେ। ହଁ ସୋମବାରେ ଆଉ ଗୁରୁବାର ଛାଡ଼ିକି ନହେଲେ ଆଉ ସୋବାରେ ଆଇଁଷ ଦେବେ ଯିଏ ଯେହେତୁ ତାର ସାଧା ଖାଇବ ମଙ୍ଗଳବାର ତ ଖାଉନ ଯୋ ସାଧା ଖାଇବୁ। ଆ ଆଇଁସ ଖାଉଛି ସବୁଦିନ।
ହଁ ଆଉ ଦିଦିନି ସାଧା।
ହଁ ତିନି ଟାଇମ୍ ଖାଇବାକୁ ଦେବେ ଆଉ।
ସକାଳେ ଗାଧଳେ ରା ରାତିରେ ଆଉ ସନ୍ଧ୍ୟା ବେଳେ ଯା ତୁ ଖାଇବୁ ଆଉ। ହାତରୁ।
ଆଉ ଏଥିରେ ମାନେ ଗୋଟେ ରୁମରେ ଦି କେତିଟା ବେଡ।
ହଁ ଜଣେ ଦିଦି ଜଣଆ ରହିବ ଆଉ ସେଇ ଛୁଆ ଟା ଯୋଉ ଫୋନ କି କିଣିବାକୁ କହୁଥିଲା। କିଣିବ ନାଁ?
ନା ସେ ଆଉ କିଣିବନି ମନା କଲାମ। କହିଲା ଆଉ କିଣିବିନି।
ଓହୋ।
ପରିସ୍ଥିତି ଖରାପ ତ। ତା ହାତ ଭାଙ୍ଗିଯାଇ ଇ ଆ ତା ପିଜା ଗଲାଣି ଦଶ ଛଅ ହଜାର ନା ପନ୍ଦର ହଜାର ହାତ ପିଛା ଗଲା ଏ ଡେଉଁଥିଲେ ଫିଜିକାଲ୍। କେବେ ହେଇଥିଲା। ସେଉଠୁ ଡେଉଁ ଥିଲା। ଦିଆଲୁ ପୁର ହାତ
ଓହୋ। ଏ ଶଳା ତାନ୍ ତୁ ଯିବୁ କଲେଜ କେତେରେ?
ଜୁଲାଇ ବାଇଶି।
ଜୁଲାଇ ବାଇଶି।
ହୁଁ।
କାଲି ଆସିଲ କମ୍ପୁଟର କଣ?
କାଲି ଆସିଲି କାଲି ଛାତ କାମ ହଉଥିଲା ତ ଡ୍ରାଏ ମରାହଉଥିଲା ଆଜି ଆଁ
ଯଏନ୍ ହେଲୁ ନାଁ
ହଁ ଅନଲାଇନରେ ଯଏନ୍ ହେଲି। ଏରା ସାରେ ଏଗାରଟା। ମାନେ ଯୋଉ ସାଢେ ଏଗାରଟା ନା ବାରଟା ଯାଏଁ ଥିଲି ତାପରେ କଟିଗଲା।
ଓହୋ। ଓ ହ ତାଙ୍କର ଅଳ୍ପ ଛୁଆ ହେଇଚି।
କେତେଜଣ ଆସିଲେ ବୋଲି?
ଏ ଏଇଟା ତ ଆମେ ଅଫଲାଇନରେ ଯାଇଥିଲୁ ଦଶଜଣ। ସିଏ ଜଏନ୍ ହେଇଥିଲେ ତିନି ଚାରି ଜଣ ଐକା।
ଆଉ ନିଆଁରାଇତା ଆସିବ ସୋମବାର ଆଡକୁ। ତାଙ୍କ ଘରକୁ ପଳେଇଚି। ତାଙ୍କ ଘରକୁ କୁଆଡେ କଣ ଯାଇଚି।
ତମ ଘରଟା କୋଉଠିକି?
କେଜାଣି ଚଣ୍ଡିଖୋଲ କି ଆଡେ କୁଆଡେ ଜାଣିନି ଆଉ।
ଓହୋ ସିଏ ହଁ କଣ ଆସୁ ନେଇ ତ।
ଆଜି ଛାତ ପଡିବା କଥା କାଲି ପ୍ଲାାଇ ବାଡେଇକି ଯାଇଥିଲେ ଆ ଜି ଆସିନାହାନ୍ତି ରାତିକୁ ବୋଧେ ଚାରିଟା ବେଳକୁ ଆସିବେ ଆଉ। ରାତି ଚାର ତାରୁ ସନ୍ଧ୍ୟା ବେଳୁ କାମ କରା ଏଗାର ଟା ପର୍ଯ୍ୟନ୍ତ।
କିଏ?
ଏ ସେ ମିସ୍ତ୍ରୀ ଆସିବେ।
ଓହୋ ତୁମର ସେଇ ଯଉ ଆଗଟା ତ ଯଉ ଘର ନା ମାନେ ଖୁଣ୍ଟ ଫୁଣ୍ଟ ଦିଆଯାଇଥିଲା।ସେଇଟା ଓହୋ। ସେଇଟା ଛାତ ପଡ଼ଥିଲା।
ସେଟା ପ୍ଲାଏର ଦେଇଚନ୍ତି, ଆଜି ଆସିବେ ରଡ ବାନ୍ଧିବେ କାଲି ଛାତ ପଡିବ ବୋଧେ ଆଉ।
ଓହୋ। କାଲି ଜାଣଛୁନା ପହଲା ତା ଫୋନଟା ତାର ଚାର୍ଜ ବସେଇଥିଲା ପଇଲା ପଇଲା ତା ଡିସପ୍ଲେ ବାହାରିଗଲା ଟୁ ଟ ଭାରିବ । ନେଇକି ଅଠା ମାରିକି ଆଇଲା । ମାନେ ଏ ହାତରେ ଡିସପ୍ଲେ ଧରିବୁ ସେ ହାତ ରେ ମୋବାଇଲ ଧରି ଚଲେେଇ ତାର ନାଗିଚି? ଏ ବାହାରିଗଲା।
ସେନା କଣ ହବ ପୁଣି ନୂଆ ଡିସପ୍ଲେ ପକୋଉନି।
ଲେ ଭଲ ଅଚି? ଅଠାଟା ବାହାରିଗଲା। ହଁ ନେଇକି ଯାଇଥିଲା ହରିପୁର। ଅଠା ଲଗେଇକି ଆଣିଚୁ ଆଉ।
ମୋର ଆଜି ବାଲାନ୍ସ ସରିଯିବ ସାଡେ ଦଶଟା।
ସର୍ ଯିବ?
ହଁ।
ଓହୋ।
ସରଯିବ ପୁଣି ତିନ ଚାରି ଦିନ ପରେ ପୁଣି ପଡିବ।
ଏ ଶଳା ହଁ ଆଉ ଯୋଉ କଣ କହନି, ଏ-ଏ-ଏ କଣ କହୁଥିନିତ ଆଉ କୁଆଡେ ଯିବା ବୁଲିବାକୁ? ହଁ ଜାହାନା ହା
କୁଆ କୁଆଡେ ଆସୁନୁ। ଯିବା
ତୁଆ ଯିଆ
କୁଆଡେ କହୁନୁ ଯିବା ଆଉ। ଜୋକଡ଼ିଆ ନ ଜୋକଡ଼ିଆ ଯିବା ବନବୁଲିବାକୁ।
ଯୋକଡିଆ ଏ ଯ ବି ଜଷ୍ଟ
ହଁ ହଁ ଏଇ ଯୋକଡ଼ିଆ ଆମର ଯୋଉ ନା ନା ଏତେ ବାଟ ନୁହଁ।ଆମ ଯାଜପୁର ରୋଡ଼ ଆମ ଘରଠାରୁ ପାଞ୍ଚ ଛଅ କିଲୋମିଟର।
ଦୋକଡିଆ ବ୍ରିଜ ଯୋଉଟା ଇଏ ଭାଇରାଲ ହଉଚି ତ।
ହଁ ହଁ।
ସେ-ଏ-ଟା ମୁଁ ଭାବୁଚି ସେଟା ଯାଜପୁର ରୋ ଟାଉନ
ନାଁ ନା ଟାଉନ ନେନୁ ଥ ଆମ ଘର ପାଖରୁ ପାଞ୍ଚ
ଓହୋ। ହଁ ନା ଯିବା ଦେଖିଆଉ।ଆଉ ଯୋଉ କଣ ତ ଗୋଟେ କହୁଥିଲି ହଁ ଆଜି ନାଇ ସକାଳେ ନନା ହେଲା ମତେ ଗୋଟେ ମତେ ଅନ୍ୟ ନମ୍ବର ରୁ ମେସେଜ୍ ଆଇଲା ହାଏ ବୋଲି ସେ ମେସେଜ କଲା।ମୁଁ ଏଠୁ-ଉ-ଉ ଶୋଇ ଉ ପହଲା ଲଗେଇଲା ଫୋନ ହେଲା ମୁଁ ତା ଫୋନଟା ଉଠେଇ ତାପରେ ସେ କଥା ହେଲି ତାପରେ ଏଠୁ ମେସେଜ ଟା ଦେଖିଲାଠୁ ସେ ହାଏ ମେସେଜ କରିଛି।ଗୋଟେ ପୋଲିସ ଫଟୋଟା ଅଛି। ଆଉ ଯୋଉଁ ହଁ ଦ ଅନ ନନ୍ ନମ୍ବରଟେ ପୋଲିସ ଦି ଜଣ ବସିଛନ୍ତି।ସାଇବର ଅଫିସ ଲେଖାହେଇଛି ପୋଲି ଫୋଟଟା ଅଛି ଡିପିରେ ହେଲା, ମୁଁ ଗୋଟେ ହଁ ମେସେଜ୍ ଗଲି ହେଠୁ ମତେ କଲ କଲା।କଲ କଲାଠୁ କଲ କରିକି ମତେ କହୁଛି କି-ଇ-ଇ ତମେ ନିହାର ରଞ୍ଜନ ସାହୁ କହୁଛ ହିନ୍ଦୀରେ କହିଲା ହେଲା ମୋ ନାଁ ରେ ଆସିବନି ନା ହ୍ୱାଟସପରେ ହେଲା।ସେଇଠୁ କ କ ମୁଁ କହିଲା ହଁ ମୁଁ ନିହାର ରଞ୍ଜନ ସାହୁ କହୁଛି କୁହ ସେଠୁ କହିଲା ଆଉ ତମେ କ ଖରାପ ଭିଡିଓ ଦେଖୁଛ ଆଉ ତମ ନାଁ ରେ ଭଳିଆ ଲିଗାଲ ଆମେ ଆସ୍କନ ନବୁ ଲିଗାଲି କମ୍ପ୍ଲେନ୍ ଫାଇଲ୍ କରିି ଆଉ ହଉଛି ଇଏ ସବୁ ହବ ଆଉ ତମେ ଯଦି କିଛି ପଇସା ଦବ ତାହେଲେ ଆମେ କମ୍ପ୍ଲେନ ଟା ଫାଇଲ୍ କରିବୁନୁ ଆଉ ମୁଁ ସେଠି ତାକୁ କହିଲି ମୁଁ କନି ହଁ ହଁ ମୋତେ ତ ମାନେ ବୋକା ଭାବୁଛୁ ମୁଁ ରହିଥିଲି ୱାନ ନାଇନ ଥ୍ରୀ ଇୟର କମ୍ପ୍ଲେନ ଟା ଦେଇଦଉଛି। ତାପରେ ତୋର ତୁ ତୋର ଦେଇଦବୁ ତା ମୁଁ ଦେଇଦେମି ଆଉ ତୋ ବାବା ସେଇଠୁ ବ୍ଲ କରିଦେଲାତା କଣ ଆଉ ତୋର କଣ ମାନେ ଡିପି ଦେଖା ହୋଉଛି। କିନ୍ତୁ ଯାଉନିଁ ମେସେଜ ଗୋଟେ ଠିକ୍ ମାରି ହଉଛି। ମୁଁ ସେଇଠୁ ଗୋଟେ ମୁଁ ଗୋ ଗୋ ମେଲ ଟେ ଦେଇକି ମାନେ ବନେଇଛି ସବ ଆରି କରି ଲେଖା ଲେଖି କରି ବନେଇ କାଲି ଦଶଟା ଦଶଟା ବାଜୁ ଦେଇଦେବି ସାଇବର ଅଫିସ ମେଲ ଗୋଟେ ଦେଇଦେବି। ତା ରଙ୍ଗ ଟା ଛାଡିଯିବ କୁଆ କୁଆ ଚାଲି ଆଇଚି ମାନେ କଣ ଭାବିଲା କିଆଣି ମତେ
ଆଉ ଛୋଟ ଛୁଆ ଆମେ ଆମେ ଦେଇଦେଲେ
ଡୁ ଓଳମ ଡୁମ ଭାବିଲା ମତେ ଡୁମ୍ ଡୁମ୍ ହେଁ ହାଃ। କଣ କହିବୁ ହଁ ସିଏ ଭାବୁଛି କହିଦେଲେ ସେ ଡରି ଯିବ ପଇସା କିଛି ଝଡ ଦବ ଆଉ ଏଇଭଳି ଭାବେ କଲ ଆସୁଛି ଜାଣିଛୁ ନା
ହଁ ବା
ପୋଲିସ ସାଇବର ଅଫିସ ତେବେଳେ କଲ୍ ଆସି ଥିବ ତାଙ୍କ ନମ୍ବର ରୁ ଆସିବ ଅଫିସ ନମ୍ବର ର ଓନ୍ ନାଇନ ଥ୍ରୀ ଜିରୋ ରୁ ଆସିବ। କଲ ହେଲା। ଇଏ ଅ ଅନନ୍ନ ନମ୍ବର କିଛି ଆସିବନିଁଇ ହିସାବ ।
ହଁ ଅନ୍ୟ ନବରୁ ସେ ସାଇବାର ବାଲା ଫୋନ କରିବାକୁ କମେ ଯୋଉ ଯୋଉ ନୋକ ଅଫିସରେ ବସିଛନ୍ତି ସେ ଆମେ ତାଙ୍କୁ ଫୋନ୍ କରେ ସିଏ ଆମ କୁ କହିଁକି ଫୋନ୍ କରିବେ।
ସେଠୁ ଜଣେ ନମ୍ବର ଦେଇଥିଲା ମତେ କହିଲା ଏଳିଆ ସବୁ କଲଲ୍ କିଛି ଆସିଲା ମତେ ଫୋନ କରି କହିଦେବୁ। ମୁଁ ଛା ତା ନମ୍ବର ଟା କ ସେବେ କରିଥି ତୁଟା ମନେ ପନି ହେଲା ମୁଁ ଦେଖିବା ମାତ୍ରେ ମେଲ୍ ଆଜି ଗୋଟେ ପଠେଇ ଦେମି ସେ ସାଇବର ବାଲାଙ୍କୁ।
ହଁ କହିବୁ ଏମିତି ଏମିତି କହୁଚି ଆଉ।
ତ ଲେଖିକି ଗୋଟେ ମେଲ୍ ଟେ ତିଆରି କରିଚି ଯେ ମ୍ୟାମ୍ କୁ ପଠେଇଥିଲି ମେଲ୍ ଟା ଦେଖନି ଟିକେ ମ୍ୟାମ୍ ଠିକ୍ ଅଛି ନା ସେ ଦେଖିନାହାନ୍ତି ଜାଣିଚୁ, ଦେଖିକି କହିଲେ ଯଦି ଠିକ୍ ଅଛି ବୁଲି ତାହେନେ ମୁଁ ପଠେଇଦେବି ତାକୁ ଆଉ।
ଦେ ପଠେଇଦେବି
ହଁ ମ୍ୟାମ୍ ଟେ ଦେଖିକି ଖାଲି କହିଦେଲେ ମୋତେ ଠିକ ଅଛି ବୋଲି ମୁଁ ପଠେଇଦେବି ସେ ମେମ୍ ତାକୁ ଡାକ। ସେ ଯୋଉ ଭଳି ଯୋଉ ଭଳି ମେ ମ୍ୟାମ୍ ପଢେଇ ନଥିଲେ ନା ମେଳ କେମିତି କରିବ